ହାଲୋ। ହାଲୋ ହା ଲୋ।
ହାଲୋ।
କଣ କରୁଛନ୍ତି। ହାଲୋ।
ହଁ ହାଲୋ କୁହନ୍ତୁ।
ଆପଣଙ୍କୁ ଠିକ ସେ ଶୁଭୁ ନେହିଁ କି।
ହଁ ହଁ ଶୁଭିଲା।
ଆଉ କାହିଁ କିଛି କହିଲେନି ଆପଣ କଁ କରୁଛନ୍ତି ଏବେ।
ମୁଁ ଟିକେ ସିଆଡେ ବ୍ୟସ୍ତ ଥିଲି ତ ଆଉ ଫୋନ ଟା ଉଠେଇ ନଥିଲି। କଣ କରିବି ଆଉ ଘର ଗୋଟା କର କାମ ଯା ଆପଣ ଜାଣିଥିବେ ଆଉ କଣ କହିବି କଣ କରୁଛି ବୋଲି।
ଆପଣ ଶୁଣନ୍ତୁ ଆପଣ ତ ଟାଉନରେ ରହିଛନ୍ତି ଆପଣଙ୍କର ଟା କା ମାନେ କାମ ଟିକେ କମ ଅଛି ଆଜ୍ଞା। ଆପଣ ଗାଁରେ ରହିଥିଲେ ଆପଣଙ୍କ ବହୁତ କାମ ଜାଣିଛନ୍ତି। ଗାଁ ସ୍ତ୍ରୀ ଲୋକମାନେ ଯେତିକି ଖଟୁଛନ୍ତି। ସେମାନେ ଭଲ ସେ ଲୁଗା ଖଣ୍ଡେ ଭଲରେ ପିନ୍ଧି ପାରନ୍ତିନି। କି ଭଲସେ ଖାଇ ପାରନ୍ତିନି ଆଜ୍ଞା। ଗାଁ ରେ ଆପଣ ତ ବଢିଥିଲେ ଆପଣ ଜାଣିଥିବେ ଗାଁ ରେ କେତେ ସାରା କାମ।
ତେଣୁ ସେଥିରେ ମୂଲିଆ ମଜୁୁରୀ। ଧାନ ଚାଉଳ କଥା ଆ ଘର ଲିପା ପୋଛା ଗାଁ ରେ ବହୁତ। କାମ ଥାଏ, ଆପଣ ତ ଟାଉନରେ ଯାହାହେଲେ କାମ କମ୍ ଥିବ ଆପଣ ଆଉ ଏମିତି ବ୍ୟସ୍ତ ହେଉଛନ୍ତି।
ହୁଁ ହୁଁ ଟାଉନ ଗାଁ ଆହୁରି ଭଲ ଗାଁ ପରିବେଶ ଭଲ ଯିଏ ସିନା ଗାଈ। ଗୋରୁ ଭଲମନ୍ଦ ଧାନ ଉଁସା ସୁକା କରୁଛନ୍ତି ତାଙ୍କର ପରିଶ୍ରମ ମୁଁ କାହିଁକି ଗାଁରେ ରହିଥିଲେ ଧାନ ଫାନ ଉଁସେଇ ଥାଆନ୍ତି। କଣ୍ଟାକୁ ଦେଇ ଦେଇ ଥାନ୍ତି ଧାନ। ଗାଈ ଗୋରୁ ରଖିନଥାନ୍ତି ଖାଲି ଦିଟା ଫୁଟେଇ ଥାନ୍ତି ଗ୍ୟାସ ରଖିଥାନ୍ତି। ଫଟେଇଥାନ୍ତି ଖାଇଥାନ୍ତି, ସେ ଯୋଉ ଭଳିଆ ପରିଶ୍ରମ କରୁଛନ୍ତି। ସେ ପରିଶ୍ରମର କିଛି ମୂଲ୍ୟ ନାହିଁ, ସେ ପେଟକୁ ଗଣ୍ଡେ ଖାଉ ନାହାନ୍ତି। ସେ ବେମାର ଅଳ୍ପ ଦିନରେ ହେଇଯିବୁ, ଏତେ ପରିଶ୍ରମ କରିବା କଣ ଦକାରେ। ହେଗୁରା କରନ୍ତୁ ଯିଏ ପାରିବେ।
ଗାଁରେ ତ ଆଜ୍ଞା ସଫିସେଣ୍ଟ ଜିନିଷ ମିଳୁଛି କଞ୍ଚା। ପରିବା ପତ୍ର ମିଳୁଛି ବାଡିରେ ଶାଗ, ଅମୃତଭଣ୍ଡା, କଦଳୀ ପାଉଛନ୍ତି। ଆଁ ଆଉ। ସଜନା ଶାଗ ପାଉଛନ୍ତି ସେମାନେ ତ ଆରାମରେ ଖାଉଥିବେ ଆପଣ କଁ କହୁଛନ୍ତି ଭଲ ଖାଦ୍ୟ ଖାଉନାହାନ୍ତି। ସେମାନେ ତ ନାଚୁରାଲ ଖାଦ୍ୟ ଖାଉଛନ୍ତି।
ଜମା ସିଏ ଖାଦ୍ୟ ଖାଉନାହାନ୍ତି। ଖାଲି ପଇସା ଛଞ୍ଚିକି ରଖୁଛନ୍ତି ଯୋଉ ଭଳିଆ ପରିଶ୍ରମ କରୁଛନ୍ତି। ସିଏ ଯଦି ଖାଆନ୍ତେ ଆଣ୍ଟା ଭଙ୍ଗି ଯାଆନ୍ତାନି। ସିଧା ହେଇକି ଚାଲନ୍ତି ଯେ ଏତେ ପରିଶ୍ରମ ହେବି ପରିଶ୍ରମ କରୁଛନ୍ତି। ଖରାରେ ଆଉ ସେ ପେଟକୁ ଖାଉନାହାନ୍ତି ଖାଲି ବଢି ଚୂୁରା ଭାତ ଆମ୍ବ ଲଗେଇକି ଖାଇଦଉଛନ୍ତି। ଏ ତାଦଉ ଆଉ ଭଲ ମତେ ଟିକେ ଖାଇଲେ ହଁ ତନି ନା। ବଡିଚୁରା ଆମ୍ବ ଖାଇବେ ଏଇ ଯୋଉ ଖରା ଦିନ ଗାଁରେ ଅଇଁଛା ଗଛରେ ଆମ୍ୱ ଅଛିବୋଲି ଖାଇଦଉଛନ୍ତି। ଆଉ ଯେତବେଳେ ଆମ୍ବ ସିଜିନି୍ ସରିଯିବ। ବାଡି ଘରେ ଗଛ ବୁଛ ଲଗେଇଥିଲେ ସେ କଣ ତୁ ଖାଇବୁନୁ ପେଟକୁ ବିକ୍ରି କରିଦବୁ। ପଇସା ହବ ପଇସା ଟାକୁ ସେ ଚିନ୍ନିଛନ୍ତି। ହ ଭଲ ଖାଇ ପିି କି ଭଲ ଘରଦ୍ଵାରା କରିକି ପରିଷ୍କାର ପରିଛନ୍ନ ହେଇକି ରୁହନ୍ତୁ। ସେମାନେ ରହୁନାହାନ୍ତି ସେ ଅସନା ମସନା ହଉଛନ୍ତି ଶାଢୀ ମଳି ଗୁଟୁ ଗୁଟୁ ଆମ ତ ଏଇଠି ଡେଲି ଲୁଗାପଟା ସଫା ସେ ତ ପନ୍ଦର ଦିନି ମାସେ କରେ ସଫା କରଛନ୍ତି କି ନାଇଁ ଠିକ ନାଇଁ। ଆଉ
ନା ଇଦେଖନ୍ତୁ ଦେଖନ୍ତୁ ଗୋଟେ ପଇସାର ଲୋଭ ତ ସମସ୍ତଙ୍କ ପାଖରେ ରହିବ କାରଣ
ପଇସା ନହେଲେ ଆପଣ କିଛି କରିପାରିବେନି କାଲି ସକାଳେ ଦେହ ଫେହ ଖରାପ ହେଲା ଆପଣଙ୍କ ପଇସା ଖର୍ଚ୍ଚ ହବ ତେଣୁ ଆପଣଙ୍କୁ ପଇସା ଟା ନ ରଖିଥିଲେ ଅସୁବିଧା। ଗଲା ଆପଣ କାଲି ପୁଅ ଝିଅ ବାହାଘର କରିବେ ସେଥିପାଇଁଁ ପଇସା ଦରକାର। ଆଉ ଆଜିକାଲି ତ ବାହାଘର କଥା ଜାଣିଥିବେ କେତେ ପଇସା ସବୁ ଅଧିକ ଖର୍ଚ୍ଚ ହଉଛି। ତା ଛଡା କାଲି ବନ୍ଧୁ ବ୍ୟବହାର ସବୁ ପଡିବ କାଲି କି ବନ୍ଧୁ ବ୍ୟବହାର ନିଜର ନଣଦ ଘର ହେଲା ନିଜ ବାପଘର ହେଲା ଏଇ ଯୋଉ ବାହାଘର ସହାଘର ହୁଏ। ତେଣୁ ସେମାନଙ୍କୁ ଆପଣ ସେମାନେ ଆପଣଙ୍କୁ ଦେଇଛନ୍ତି ତେଣୁ ଆପଣଙ୍କୁ ଲୁଗାପଟା ଭଲ ମନ୍ଦ ଜିନିଷ ପତ୍ର ଦେବାକୁ ପଡିବ। ସେଥିପାଇଁ ଆପଣଙ୍କ ପଇସା ଦରକାର, ତେଣୁ ଗାଁରେ କଣ ସେମାନେ ମାନେ ପଇସା ଟା ସଞ୍ଚୟ କରି ରଖନ୍ତି ଏଇସବୁ କାମରେ ଖର୍ଚ୍ଚ କରିବେ ବୋଲି। ଆଜିିକାଲି ତ ଯୋଉ ଭଳିଆ ବଜାର ଆଜ୍ଞାପଇସା ନହେଲେ ତମେ ଆପଣକୁଆଡେ ବାହାରିପାରିବନି।
ତ ସେମାନେ ଲୋଭ କରି ସେମିତି ପଇସା ଟିକିଏ ସଞ୍ଚୟ କରନ୍ତି ଆଉ।
ସେକରନ୍ତୁ ସଞ୍ଚୟ ଆମର ଦରକାର ନାହିଁ। ଏ ଯିଏକରୁ ଚିକରୁଆମର ଯେତିକି ହେଲା ଆମେ ସେତିକି ଖାଇ ପିଇ କି ବଞ୍ଚିବୁ। ସଞ୍ଚୟରୁକଣ ମିଳିବ ଏତେଖଟିବୁ କାଇଁକିସଞ୍ଚୟ କରିବୁ କାଇଁକି। ମଲା ବେଳକୁ ଶଳା ପୁଅ ବହୂ ପଚାରୁନାହାନ୍ତି ନେଇକି ଆଶ୍ରମ ଏବେ ଗୋଟେ ମୋବାଇଲ ରେଦଉଥିଲା। ଏ ବହୁ ମା ଝାଡା ଓ ପଇସ୍ରା କଲା ବୋଲି ପୁଅ ନେଇକି ତାକୁ ବଣ ରେ ଜଙ୍ଗଲ ରେ ଛାଡିଦେଇ ଆସିଲା। ଆ ସିଏ ଛଞ୍ଚୟ କରିକି ଲାଭ କଣ ପୁଅ କୁ ମା କଣ ମଣିଷ କରନଥିଲା ପାଠ ସାଠ ପଢେଇ ଚା ଚାକିରି ବାକିରି କଲା ଘର ଦ୍ୱାର କରିଦେଲା ସିଏ ଭବିଷ୍ୟତ ପାଇଁ ଛଞ୍ଚିଥିବ। ତାକୁ ନେଇକି ଜଙ୍ଗଲରେ ଛାଡି ଦେଇ ଆସିଚନ୍ତି। ଖଟିବ କାହିଁକି ଛୁଆ ପିଲାଙ୍କୁ ମଣିଷ କରିବ କାହିଁକି ପେଟକୁ ନ ଖାଇବ। ରଖିକି ଖାଇବନି ସଞ୍ଚୟ କରିବ ଲାଷ୍ଟ ରେ ବୁଢୀବୁଢା ବୁଢୀ ହେନେ ଜଙ୍ଗଲରେ ନେଇକି ଛାଡିବେ ଅବା ଆମର ଏତେ ଖଟିଆର ନାଇଁ କି ରଖିବାର ନାଇଁ କି ଲୋଭ କରିବା ନାଇଁ ଯେତିକି ଆସିଲେ ହେତିକି ଖାଇଲେ ସରିଗଲା ଯେତେବେଳେ ଥିବ ଥିବ ଖାଇବ ନହେଲେ ନାହିଁ କି ପାଣି ପିଇକି ଶୋଇ ପଡିବ କାମ ସଇଲା ଆଇ ନେଇକି ଆ ହଁ ଅନାଥ ଆଶ୍ରମରେ ଛାଡି ଦଉଛନ୍ତି ବାପା ମା ଙ୍କୁ। ସେ ବାପା ମା କଣ କିଛି କରିନାହାନ୍ତି ପୁଅ ପାଇଁ ପୁଅ ମଣିଷ କଣ ଆପେ ଆପେ ହେଇଗଲା ହଁ ଚାକିରି ବାକିରି କଲେ ପାଠ ପଢିଲେ ବାପା ମା ସିନା ପଇସା ଖର୍ଚ୍ଚ କ କଲେ ବୋଲି ଏତେ ବାଟ ଗଲ। ଆଉ ମନକୁ ସବୁ ହେଇଗଲ ନା ଏଁ ସେଇ ବାପା ମା ପେଟକୁ ନ ଖାଇକି ଛଞ୍ଚିକି ତମ ନାଗି ରଖୁଛନ୍ତି ମଣିଷ କରୁଚନ୍ତି। ଏଇ ବାପା ମାଙ୍କୁ ବୃଦ୍ଧା ଅବସ୍ଥାରେ ଯଦି ନ ଅନେଇବେ। ଆସି କି ପଇସା ରଖି ଲାଭ କଣ ନା ସେ ମଣିଷ କରିବା ଲାଭ କଣ।
ଶୁଣନ୍ତୁ ଆଜ୍ଞା ଏବେ ସବୁ ଚିନ୍ତାଧାରା ଲୋକ ମାନେ ଙ୍କର ଚିନ୍ତାଧାରା ତମର ପରିବେଶ ତମର ଲୋକ ସମ୍ପର୍କ ତମ ଘରର ଲୋକମାନାନଙ୍କର ଶିକ୍ଷା ଦୀକ୍ଷା ଯାହା ଥାଏ ପିଲା ମାନେ ସବୁ ସେଆ କରନ୍ତି ତେଣୁ ପିଲାମାନେ କଣ କି ପିଲାମାନେ ଏଗୁଡା ସବୁ ଶିଖିବା କଥା ଆଜିକାଲି ତ ସମତେ ପାଠଶାଠ ପଡିଲେଣି ଭଲ ମନ୍ଦ ଜାଣିଲେଣି। ଦୁନିଆରେ ସବୁ ଖବର କଣ ସବୁ ଜାଣିଲେଣି। ତମେ ଏସବୁ ପିଲାମାନେ ସବୁ ଶିଖିକି ଏଡେ ଏମିତି କଣ? ବୃଦ୍ଧ ଅବସ୍ଥାରେ ଯେତେବେଳେ ତାଙ୍କ ହାତ ଗୋଡ ଚଳୁନଥିବ ପିଲାଙ୍କ ଗାଳି ବାପ ମା ଙ୍କୁ ଯଦି ତମେ ଏମିତି ବ୍ୟବହାର କରିବ ଏଇଟା ବହୁତ ଖରାପ କଥା ଏଗୁଡ଼ା ଠାକୁରଙ୍କ ପାଖରେ ଦ୍ରୋହୀ ହେବେ ସେମାନେ, ହଁ ଏଗୁଡା ସବୁ କରିବା କଥା ନୁହଁ।
ସେ ପୁଅ ମାନେ କଣ ବୁଝିପାରୁନାହାନ୍ତି ଆମ ବାପା ମାନେ କେତେ କଷ୍ଟ କରିକି ଆମକୁ ମଣିଷ କରଛନ୍ତି। ଆମେ ନେଇକି କେମିତି ଛା ଛାଡିଦେବୁ ତ ତ ତାଙ୍କର ତ ଗୋଟେ ଗୋଟେ ପୁଅ ସେମାନଙ୍କୁ ତେମେ ମଣିଷ କରିଚ ସି ସେଇ ଭବିଷ୍ୟତରେ ଆପଣଙ୍କୁ କାଇଁ ନ କରିବେ ସେମିତି ଆ ସେ ପୁଅ ବହୁ ପାଇଁ ନ ଦେଖିବ ନା କଣ ନ ଶିଖିବ।
ନାଇଁ ନାଇଁ ଏମାନେ ଏମାନେ ଯଦି ତାଙ୍କ ବାପା ମା ଙ୍କୁ ସେମିତି କରୁଚନ୍ତି ତେଣୁ ତାଙ୍କ ପିଲାମାନେ ବି ସେୟ। ଆ କରିବେ ଶିଖିକି ସେମାନଙ୍କ ପାଇଁ। କରିବେ ନା ନାଇଁ?
ହ ମୁଁ ସେଇ କଥା କହୁଚି ଆପଣ ଯଦି ଏମିତି ଏ ତାଙ୍କ ପୁଅ ବାପା ମାଙ୍କୁ ଯଦି ସେମାନେ ଛାଡିଲେ ତାଙ୍କ ପୁଅ ମାନେ କାଇଁ ନ କରିବେ ଏ ସବୁ ଶିକ୍ଷା ସିଏ କଣ ଜାଣିପାରନି ଆମ ବାପା ବୋଉ କେତେ କଷ୍ଟ କରିକି ଆମକୁ ମଣିଷ କରଛନ୍ତି ଆମେ ତାକୁ ବୃଦ୍ଧ ଅବସ୍ଥାରୁ କାହିକିଁ ଏମିତି ହଇରାଣ କରିବୁ ୟା ବଣ ଜଙ୍ଗଲରେ ଛାଡି ଦେଇ ଆସୁଛନ୍ତି ମୁଁ ଏବେ ଦି ଚାରି ଦିନ ତଳେ ମୋବାଇଲର ଦେଖୁିଥିଲି ଏଇ ଛା ସେ ବୁଢୀ ମାଉସୀ ଆସିକି ଜଙ୍ଗଲ ଭିତରୁ ବାହାରି ଆସି ରାସ୍ତାରେ ଜଣେ ଗାଈ ଜଗୁଥିଲା ସେ ପିଲା ଯେ ତାକୁ ଡାକିଲା ପାଣି ମାଗିଲା ସେ ପାଣି ଦେଲା ପିଇବାକୁ ପିଇ ସାଇଲା ଯେତେବେଳେ ସେ ସବୁ କାନ୍ଦିଲା ସେ ପିଲାଟି କହିଲା ମାଉ ସୀ କାହିଁକି କାନ୍ଦୁଛ? ନାଁ ରେ ଏଇଭଳିଆ ଅବସ୍ଥା ମୋର ଏଇଭ ମୋ ପୁଅ ମାନେ କରିଛନ୍ତି ସେ ମିଡିଆ ଡା ପୋଲିସୀ ଡାକି ତାକୁ ଅନାଥ ଆଶ୍ରମ ର ପୋଲିସ୍ ଥାନାକୁ ନେଇଥିଲେ ତାଙ୍କ ପୁଅ ଖବର ଦେଇଥିଲେ ଆଉ ଖବର ଦେବେ ବୋଲି ପୋଲିସ୍ ମାନେ କଥାବାର୍ତ୍ତା ହଉଥିଲେ ଆଉ କଣ ହେଲା ମୁଁ ଆଉ ନିଉଜୁ ଦେଖିନି, ଦେଖିନି ଜଣା ପଡିବ କଣ ହେଲା
ଭାରି ଦୁଃଖ କଥା ଏଗୁଡାକ। ଏଗୁଡା ଦେଖିଲେ ନିଜକୁ ଭାରି କଷ୍ଟ ଭାରି ଖରାପ ଲାଗିବ ନାଇଁ ଆଜ୍ଞା
କଷ୍ଟ ଲାଗିବ ଏଇ ଯୋଉ ମିଡିଆର ବାହାରିବେ ଏ ପେପର ବାହାରିବ କଥା କଥା ହେବେ ଇଏ ପୁଅ ବୋହୂ ମୁଣ୍ଡ ଟେକି ପାରିବେ ତ? ନାହିଁ ଖରାପ କଥା ନୁହେଁ ଏ ଗୋଟେ ଭାରି ଲାଜର କଥା ମୁଁ ଟେକି ପାରିବିନି କାହାକୁ ସମସ୍ତେ କହିପାରିବେନି। ଏଇ ଭାଇ ଏ ଯୋଗ୍ୟ ତମକୁ କୁହ ଆଉ ଗୋଟେ ଦେଖିଥମେ ସେମିତି। ତାଙ୍କ ମା ପୁଅ ବୋହୁ ଘରୁ ବାହାର କରିଦେଲେ କହିଲେ ଯା ମତେ ତ ପଚାରିବନି ମ ସାଙ୍ଗ କଳି କଜିଆ ମୋ ଘର ଦ୍ଵାର କରିବି ତମେ କାହିଁକିଁ ଦେବି ତମେ ଯାଅ ପୋଲିସି ଡାକିକି ପୁଅ ବୋହୁ କୁ ଘରୁ ବାହାର କରିଦେବି ଠିକ ପଚି ସବୁ ନା ମୋ ପୁଅ ବୋହୁ ଘରେ କାହିଁ ରଖିବ ତମେ ଯାଅ ପଦାରେ ରହିବ ମୋ ଘର ଦ୍ୟାର ମୁଁ ନ ରହିକି ତମେ ରହିବ ତମେ ଘର ଦ୍ବାର ଖଟ ଘର ଦ୍ଵାର କର ରୁହ ମୋର ଯିବାର ନାହିଁ। ମୋ ଘର ମୋର ଘର।
ମୁଁ କିନ୍ତୁ ଦେଖିଛି ଆପଣଙ୍କ ଘରୁ ଯାଇ ଆପଣଙ୍କ ପିଲାମାନେ ଆପଣଙ୍କ ଭାରି ଶ୍ରଦ୍ଧା କରନ୍ତି। କାହିଁ ନା ଆପଣଙ୍କୁ ସବୁ କାମ ରେ ସାହାଯ୍ୟ ପତ୍ର କରନ୍ତି। ଆ ଏବେ ବି ବାଡିକି ଆପଣ ଦିଅନ୍ତି ଖାଇବା ପାଇଁ ଆଉ ଘର ଫର ଝାଡୁ କରିଦବା ଡ୍ରେସ୍ ପତ୍ର ସଫାସଫି କରିଦବା ମୁଁ ଆପଣଙ୍କ ନା ଆପଣଙ୍କ ପିଲା ଦେ ଆପଣଙ୍କୁ ଭଲକିନୀ ଟ୍ରିଟମେଣ୍ଟ କରୁଛନ୍ତି ଆଜ୍ଞାଁ ଦେଖିଛି।
ହଁ ଆପଣ ଦେଖିଛନ୍ତି? ଆଉ ଥରେ ଆସନ୍ତୁ ଦେଖିବେ ଆମ ଘରେ କେତେ ପେଣ୍ଟ ସାର୍ଟ କଣ୍ଡି ହେଇଛି ଓଳାଓଳି କର ଝିଅମାନେ ସେ ଦେଖିବେ ଜାଣିବେ ଯାହାଉ ସୁଧୁରି ଯାଇଛନ୍ତି ପିଲାମାନେ ସବୁ।
ଯାହା କିଛି ତ ପିଲା ଆପଣ ସାହାଯ୍ୟ କରୁଛନ୍ତି ନା ନାଇଁ କୁହନ୍ତୁ?
ଟୋଟାଲ ଟୋଟାଲ ଟୋଟାଲ କିଛି କରିନାହାନ୍ତି ନିଜ ଡ୍ରେସ ପଟା ଟିକେ ସାତି ରଖ ଦେଖୁନାହାନ୍ତି ପାଟି ମୁଣ୍ଡ କନି ସେଏ ଶୁଣିବିନି କହ ଆମର ପଡିଥାଉ ଗିଜି ଗିଜୀ ହନି। କେତେ ମୁଁ କରିବି ହେ ପଡ଼ିଥା। ହଁ ଏମିତି କୁହନ୍ତି ଆପଣ ଶୁଣିବେ ଆସିକି ମୁଁ ରେକର୍ଡିଂ କରି ର ଯିମି ଛାଢିଦେବି ଆପଣଙ୍କ ପାଖକୁ ଶୁଣି।
ପାଠ ପଢା ଟିକେ ଟାଣ ଥାଏ ସେଇଥା ପାଠ ପଢ଼ା ପାଇଁ ବ୍ୟସ୍ତ ରୁହନ୍ତି ସେଥିପାଇଁ ସେମିତି ତି ଆଉ ନା କଣ କହୁଛନ୍ତି?
ହଁ ଯାହା କରଛନ୍ତି କରନ୍ତୁ ଆଉ ପିଲା ଗୁଡା ପରଘର ପଳେଇିବ ଆଉ କଣ କହିବେ ତାଙ୍କୁ। ଯିଏ ଛଡା ଯାହା କରୁଛନ୍ତି କରନ୍ତୁ ଆଉ।
ହ ସେ ମୁଁ କହିବା କଥା କଣ କି? ସେମାନେ ସବୁ ବାହାରେ ବଜାରେରେ ଚଳିବେ ନା। ତୁମ ବାହାର ବଜାର ଚଳିବେ ଯେତେଳେ ସେମାନେ ଏଗୁଡା ସବୁ ନକଲେ ନ ଶିଖିଲେ ସେମାନେ ବାହାରେ ଯାଇ କେମିତି ଚଳିବେ? ଧର ବାହାରେ କୋଉଠି ରହିଲେ ଆଜି ବର୍ଷା ଦିନ ହେଲା ହୋଟେଲ କୁ ଖାଇବାକୁ ଯାଇପାରିବେନି ତେଣୁ ସେମାନେ ତ ଘରେ ରୋଷେଇ କରି ଗଣ୍ଡେ ଖାଇବେ ନା ନାଇଁ ତେଣୁ ଏଗୁଡା ଶିଖିଥିଲା କରି ଖାଇବେ ନା କି?
ନ ସିଖିନେ ଉପାସ ରହିବେ ଜଳଖିଆ ଚୁଡ଼ା ମୁଢି ଛତୁଆ ଖାଇ ଦେଇକିରି ଶୋଇ ପଡିବେ। ତାଙ୍କର କଣ ଅଛି ଏ ଯିଏ ରୋଷେଇ ନ ଜାଣିଥିବ ସିଏ କଇବ ମୁଁ ଚୁଡା ଖାଇ ଦେଇେକି ମୁଢି ଖାଇଦେଇକି ଶୋଇପଡିିବି ପାଣି ପିଇକି। ସେତ କିଛି ଜାଣିନି ରାନ୍ଧିବ କେମିତି? ଏଇଭଳିଆ ଢଙ୍ଗରେ ଆମ ଛୁଆ ମାନେ ସବୁ।
କାରଣ ଦେଖନ୍ତୁ ଯଦି ନ ଖାଇବେ ଏ ବାହାରେ ଯାଇକି ଫାଷ୍ଟଫୁଡ୍ ଆଇଟମ ଗୁଡା ଖାଇବେ ଯୋଉଟା କିି ଦେହ ଖରାପ କରିବ।
ସିଏ ଭଲ ତମେ ଘରେ ଭଲ ମନ୍ଦ କ ଖାଇବେନି ଶାଗ ପନିପରିବା ଖାଇବେନି ତରକାରୀ କରିଥିବେ କାଲି ଆପଣ ଆାମ ଘରେ ବଢି ଆଳୁ ବାଇଗଣ ଟମାଟୋ ଝୋଳ କରିଛି ଆମର ଦି
ହଉ ମୁଁ ଟିକେ ରହୁଚି। ମୁଁ ରଖୁଛି ପରେ ଟିକେ କଥା ହବା ଟିକେ।
ହଉ ରଖନ୍ତୁ।